ହାଲୋ, ଆଉ କଁ କରୁଚ?
ଏଇ ପା ଏଇ କଲେଜେ ସା ଦରମରେ।
ଅ ହ। ଆଉ ତାହେନେ କୋଉଠି ଚଣ୍ଡିଖୋଲ?
ହଁ।
ଆଉ ସେଠି ତ ପ୍ରବଳ ମାଙ୍କଡ଼ ଉ।
ହଁ ମାଙ୍କଡ଼ ଖାଲି ଦଳ ଦଳ।
ଆଉ ପାହାଡ଼ର ପରିବେଶ ବଢ଼ିଆ ଦେଖିବାକୁ ସେ ଜେଗାଟା ମୁଁ ଆଗୁରୁ ଦେଖିଚି ଆଉ। ଅ ମାଙ୍କଡ଼ ଖାଲି ମେଞ୍ଚା ମେ ଯା ଆଉ ନିକଟରେ ତ ବୋହୁତ ବଡ଼ ପାହାଡ଼ ଆଉ ହେଠି ଅଛନ୍ତି ମହାବୀ ନାୟକ ଠାକୁର ତା ଆଗୁକୁ। ପରିବେଶଟା ଭଲ ଦେଖିବାକୁ ସୌନ୍ଦର୍ଯ୍ୟ। ଆଉ ସିଆଡ଼େ ବର୍ଷ୍ ଥା କାଲି ହେଇଥିଲା ନାଁ?
ସେ ବରଷା ବା ହଁ ବର୍ଷିଲା ଯେ ବର୍ଷିଲା ଯେ ନାତାରା ଲଗାତାର ବର୍ଷା।
ଆମ ଇଆଡ଼େ ତ ପ୍ରବଳ ବର୍ଷା ହେଲା ଦି ଘଣ୍ଟା। ଦି ଘଣ୍ଟା ବର୍ଷା ହେଲା। ପରେ ଛାଡ଼ିଲା। ଆଉ ରଜ ତ ଇଆଡ଼େ ଭଲ ପାଳନ ହେଇଥିଲା ବର୍ଷା ପରେ ଟିକେ ଆଉ ଦୋଳି ଫୋଳି ଖେଳି ପାଇଲେନେଇ। ଆଉ ଏ ଏ ଆ ଜି ପୁରା ଖରା ହେଇଚି ଆଉ।
ଦୋଳି ସିଆଡ଼େ ଅଛି ନାଁ?
ଆଁ?
ଛି ନାଁ ବେ?
ହଁ ଦୋଳି ପକେଇଚନ୍ତି। ଆମର ଏଇ କୋଷ୍ଟାଲ କଲୋନୀରେ ଦୋଳି ପକେଇଛନ୍ତି
କାଲି ବା ବାଟ କାଲି ବାର ସେ ବିଲ ଆଡେ ବୋଲି ଖରାପ ବ ମୁ କହିଲି ଖରା ଟା ତ ହଉଥିଲା ଦିନ ମାନ ଗରମ ଭାରି ଆଉ ମୁ କହିନି ଯିମି ଟିକେ ପାଞ୍ଚଟା ଆଳୁ ତ ହେଣୁ ଆଏଲା ଯେ ଆଏଲା ଖାଲି ମ ଘର ଚଡ୍ ଚଡ଼ି ଯେତିକି ମେଘ୍ ଘ ସେତିକି ପୁରା ମା ଚଡଚଡି କାଲି ମାରିଚି ପୁରା ଦି ଘଣ୍ଟା କାଳ ମାରିଛି ରୀତି ମତ ଘଡ୍ ଘଡ ଘଡ ଫଡ ଫଡ ଏମିତି ହଉଛି ଆଉ
ସିଆଡେ ସବୁ ତଳାରା ପକେଇଥିବେ ନା
ଆମ ପଟେ ପକେଇ ନାଆନ୍ତି ସବୁ ଏଇ ରଜ ବାସି ପଡ଼ିବ
ନା ନା ସେ ବରମାଳା ଆଡେ ପକେଇଥିବେ
ସେଇ ହେରା ପକେଇନାହାନ୍ତି ଆମର ଯାହା ପକେଇଥିଲି ଆଉ ପକେଇନି ମୁଁ ସେ ଗଛ କେନ ରଜ ପୂର୍ବରୁ କୋଉଠି କିନା କାଇଁ ସେଇ ଆମେ ଯୋଉ ପ ଆମେ ଯୋଉ ପକେଇଲେ ଯୋଉ ଶନିବାରେ ଶନିବାରେ ଦିନ ଯାହା ସେଇ ବର୍ଷା ହେଲା ଆଉ ସେଇଦିନଠୁ ଆମେ ଶୁକ୍ରବାରେ ବର୍ଷା ହେଲା ଶନିବାରେ ନେଇକି ତଳା ପକେଇଲିନିକି ଆଉ ସେଇ ଦିନଠୁ କୋଉଠୁ ତୁ ବର୍ଷା ଆଇଲା କି?
ଆଉ ତା ନା ପକେଇ ନ ଥିବେ ସେପଟରେ ତଳା
ନା ଆମର ଏରା ଗ ଆଚ୍ଛା ଆଜିକି ଦଶ ଦିନି
ଆ ଇଆଡେ ତ ସବୁ ତଳା ପକ ହେଇଚନ୍ତି ଏଇ ଦି ଦିନିଆ ହେଲା ଆଁ ଇଏ ରଜରେ ତଳା ପକେଇ ଦଉଚନ୍ତି କାଲି ପକଉଥିଲେ।
ହଁ ଏ ପକେଇଦେବି ଆମର ପକେଇଲେ ବର୍ଷା ତା ଲାଗି ରଜ ବାସି ଯାହେନେ ପକେଇବେ ସବୁ। କାଲି ଦିନଟା ଗଲାରେ ରଜ ଆଁ କାଲି ଦିନଟା ରଜ ଗଲା ପରେ ପକେଇଦେବେ ଆଉ।
ହଁ ତୁ ଧାନ ଟା କିଣିକି ଘିତି ଆସିବୁ କାଲି?
ହଁ ମୁଁ କାଲି ଘିତି ଆସିବି ଯାଇକି ଏଟା ହଜାରେ ନଅ କରିବା ଆଁ।
ହଁ କର ଗଲାର୍ଷ ତ ଦିଇ ପକେଟ ହେଲାନାଇ ଧାନ କଣ ବିଲ ହେତିକି ଗଲା
ହଁ ପା।
ଆମେ ତ ଏଠି ଅଢେଇ ପକେଟ ପକେଇଛନ୍ତି ବରମାଳରେ ହ ଶିଖିଲ
ହୁଁ।
ଶ ଗୁଣ୍ଟା କିଲୋଟା ଦିଇ ଗୁଣ୍ଠୁ ଗନେ ହେଇଯିବ। ଗଲା ବର୍ଷ ତିନି ପଡେ ପକେଇ ଯାଇ ଥିଲେ ହେରା ବହକିଲା।
ହଁ। ହୁଁ ହୁଁ ଆଉ ଦେଖିବା ମୁଁ ନହଲେ ଦିଟା ପକେଟ ଆଣ ଆଉ ନହଲେ ଚାରି ପାଞ୍ଚ କିଲୋ ଗୋଟେ ସୋରେ ପକେଇ ଦେଇଥମିଉ ହଜାରେ ପଚସ୍ତର ଆଉ
ହଜାର ପଚସ୍ତୋରୀ ଟଙ୍କା ପକେଇବ ମୋଉ ଧାନ ଟା ଯଦି ବହକିବ ନହେଲେ ପକେଇଦବୁ
ତୋ କି ଧାନ କି?
ସେଇ ହଜାର ସତରଟା ନାହିଁ ନା ଦିଇଟା ବେଗରେ ରଖିଚି କେତେ ହେବ କେୟାନି
ହଉ ଦେଖିବା
ନ ନହନେ ହଜାର ପଚସ୍ତରୀ ପକେଇବା ବିଲ କଣ ପଡିଆ ପକେଇବୁ
ହଁ ଆମ ପଳେଇଆ ଧାନ ନହିଁ ଯେ ପଡ଼ିଆ ପକେଇବି।
ର ଇଆଡ଼େ ଆଉ
ଭାଇ ଇଆଡେ ରଜ ନାହିଁ ଏଇ ଯୋଉ ଚଣ୍ଡି ଚଣ୍ଡିଖୋଲ ଆଡେ
ହେଟ ବଜାରୁରା ଆଉ
କଁ କାଇଁ ଗୋଟେ ଦୋଳି ମୋଳି କିଛି ନହିଁ।
ଭ ଇ ଆଡେ ଭଲ ଦୋଳି ପଡିଛି
ହୁଁ।
ଡିଜେ ଲଗେଇଛନ୍ତି ଆଉ ଉ ସବୁ ଦୋଳି ପଡିଛି ପାନ
ଡ କି ଆଡେ କିଛି ନା
ଗୁପଚୁପୁ ଧୋଳିଗଦିର ଏ ପାନ ଫୁଟୁକା ଗୁପଚୁପୁ ଦୋଳିିକତିର ସବୁ ଦୋକାନ
ହଁ ବା
ଦଳ ଦଳ ଆସିକି ଦୋଳି ଖେଳୁଛନ୍ତି ଯାଉଛନ୍ତି। ହଁ ଡିଜେ ବାଜୁ ଯେ। ମାଇକି ବାଜୁଚ ସବୁ ଗୀତ ଆଁ।
ଆ ଗୀତ ବା ଏଇ ଦେଖୁନୁ ଦୋଳିଗୀତ ଶୁଭୁଛି। ଜଣାଣ ଭଜନ।
ନା ଏଇ ମାଇକ ନା।
ସ୍ତ୍ରୀ ଲୋକ ଅଛନ୍ତି। ଖେଳୁଛନ୍ତି ଝିଅ। ପିଲା ଖେୁଛନ୍ତି ପୁଅପିଲା ଖେଳୁଛନ୍ତି। ରଜ ଇଆଡା ଭଲ ମନଉଛନ୍ତି।
ହଁ।
ସିଏ ତାଙ୍କର ପରମ୍ପରିକ।
ହଁ।
ପର୍ବଟା ଆଉ।
ଆଉ ହଁ ମାଛ ମାଂସ ନାହିଁ ତମର।
ଆମେ ତ ନିରାମିଷ ହେଲା ଆଉ ମାଛ ମାଂସ କଣ ଖାଇବୁ?
ଆଉ ଛୁଟି ନା ଖୋଲା।
ଆଜି ପା ଖୋଲା।
ଓୁ୍ଁ ହୁଁ। ଯାଇ ଯାଇନଥିବ ତା ଅଫିସି ଯାଇନଥିଅ ଅଫିସି। ହ ଲାଇନଛ ତ
ଦଶଟାରେ ଖୋଲା ହବ ହ।
ତୁ ରୋଷେଇ କେତେବେଳେ ସକାଳୁ କରିଦଉଛୁ ନା କେତେଳେ।
ସକାଳୁ ରୋଷେଇ ହେଇଯାଉଛି।
ହଁ ଆଉ ରାତି ଆଉ କରୁନ।
ହଁ ରାତି। ତି କରୁଛୁ ନା। ଗାଧୁଆଳେ ହଉନି।
ଓ ହଁ।
ଆଉ ଗାଧୁଆଳୋ ତ ସେ ଅଫିସ ପଳେଇବ ଆସିବ ସାଢେ ଗୋଟେରେ।
ହୁଁ ହୁଁ।
ଆସନେ ସେଇ ରୋଷେଇ ଖାଇଦମୁ ଫେରେ ରାତି କରିମୁ ଆଉ। ସକାଳୁ ତ ମୁଁ ଚା ଜଳଖିଆ ଖାଇଦିଏ ଆଉ। ବିସ୍କୁଟୁ ଚୁଡ଼ା।
ହଁ ହଁ।
ଏଠି ମନ୍ଦିର ଅଛି ଯେ ଦୈନିକ ବାଜୁଛି ଜଣାଣ, ଭଜନ। ହନୁମାନ ମନ୍ଦିର, ଶିବ। ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର।
ହଁ ତାରାପ୍ରସାଦ ବାହିନୀପତି ଏରିଆ।
ହଁ।
ଜୟପୁର ତ ଆଉ।
ହଁ ଆ ବହୁତ ବାଟ।
ହଁ ବାଟ ବହୁତ ହଁ।
ଆଜି କଣ ଖାଇଲୁ?
ଏଇ ସେଇଠୁ ଆ ଝିଅି ଦିନ ଠିଆ କରିିନନ ସେଇ ବରା ଚାରିଟା ଭୁଗୁନ ଟେ ଖାଇନି
ହୁଁ ଜଳେଇଖିଆ ଆଉ
ଆଦି ବସିଛି ଆେ ଇଆଡ ଗେ ସେଠ ଡୁବୁରିରେ ଖାଇମୁଁ ଆଉ
ଧୁପୁରିରେ ଯାଇ ଖାଇବ
ହଁ ଭଲ ଅଛ ସେ ଖାଇବୁ ସେଇଠି। ଆଉ ଏଠି କୋଉଠି ବାଟରେ ନାହିଁ ଏତେ ସୁବିଧା।
ନହେ ଯାଇ ଚଣ୍ଡିଖୋଲ ଯଦି ବଜାରକୁ ଯିବ।
ଏ ଓଲଚ ଯିବୁନା ଆଉ ଖାଇବା ପାଇଁ।
ନହ ନା ଚଢେଇ ଧରା
ଚଢେଇ ଧରା ହଁ ସେଇ ଯ ହୁଡି ଉପରକୁ ଦ ଦିଟା ହୋଟେଲ ଅଛି।
ହଁ ଏଟା ସବ ଭାଙ୍ଗି ସାଇଜି କରିଦେଲାଣି ରାସ୍ତା।
ହଁ।
ରାସ୍ତା ଟା ଭଲ ଚଙ୍ଗାଚଙ୍ଗ କରିଦେଲାଣି ନା। ଆଉ ଖଣ୍ଡେ ଅଛି। ସେଇ ବ୍ରିଜ ଟା ହେଲେ ସେଇ ଯୋଉ କବାଟ ବନ୍ଧ ଗଦରେ ସେଇ ଟା ଯାହା ଅଛି। ସେଇଠି ଖଣ୍ଡେ ରାସ୍ତା ଅଛି। ଆଉ ପ୍ଲାଣ୍ଟ ଗଦିର ତ ତଥାପି କରିଦେଲାଣି।
ନା ଏଟା ଅଛି ତ ଏଟା କୋଉଠି ସଛି।
ହ ସେତିକି ଅଛି ଆଉ ସବୁ କମ୍ପ୍ଲିଟି କରିଦେଲାଣିି ଛାଡୁ ଟା।
ହୁଁ ହୁଁ।
ଏ ବର୍ଷ ତ କଣ କହୁଛନ୍ତି ନିଲ୍ ପେନ ନା କଣ ଗୋଟେ ହବ ଯେ ବର୍ଷା ଯଦି ହବ ଜୋରରେ ହବ ନ ନେ ବର୍ଷା ଜମା ହବନି। ଆଉ ଫେରେ ଗୋ ନ୍ୟୁଜୁ କହୁଛି କହିଲା ଓଡିଶା କୁ ଭଲ ବର୍ଷା ହବ ଏଇ ବର୍ଷ।
ନିୟୁଜ ରେ କଣ ଏ ପାଞ୍ଜିଆ ତ ଲେଖିଦେଇଛି ବର୍ଷା ସ୍ୱଳ୍ପ ବର୍ଷ।
ହୁଁ।
ଖାଲୁଆ ଖାଲୁଆ ବିଲ ଧାନ ହବ ଆଉ।
ହୁଁ ମେଘ କଥା କଣ କହିବୁ।
ନା ମ ପାଣିପାଗ କ କେହି କହିପାରିବେନି ବର୍ଷା ପାଗ କଥା କହିପାରିବେନି। ଯେତେ କେତେ ଯନ୍ତ୍ର ଅଛି ତାକୁ ବି ଧରି ପାରିବେନି।
ନା।
ଏରା କହିବେ ଏଇ ଏଇ ଆକୁ ହବ କୁଆଡେ ହବ କେତେ ଜୋରରେ ହବ ହେରା କେହି କହିପାରିବେନି।
ନା।
ଆଉ ଧାନ ତଳା ସବୁ ଆମ ଆଡେ ପକେଇ ନାହାଁନ୍ତି। ପକେଇବେ ରଜ ବାସିରେ ଆଉ।
ଗୋଟେ କଉଠି ପକେନା
ଆଉ ଏପଟ ଟା ସବୁ ଏଇ ଦି ତିନି ଦିନ ହେଲା ପକେଇଦେଲେ ବର୍ଷା ଟା ହେଇଗଲା ରଜ ଚାରି ଦିନ ଥିଲା ତ।
ହୁଁ।
ଭଲ ବର୍ଷା ହେଇଗଲା ନା ହୁଳ ପଥର ହେଇକି ବହେ ବର୍ଷିଲା କାଲି ଭଲ ବାଘରେ କିିନି ବର୍ଷା ହେଲା ଘଡଘଡି ଚଡଚଡି ମାରିଛି କିନ୍ତୁ ବର୍ଷା ଟା ପବନ ଫବନ ନାଇଁ ବହେ ବର୍ଷିଦେଲା ଘଣ୍ଟେ ଦେଢ ଘଣ୍ଟା ବର୍ଷିଛି। ପୁରା ଥଣ୍ଡା ପକେଇ ଦେଇଚି। ଏଁ
ବଳଦ ଅଛନ୍ତି ତ ସିଆଡେ
ହଁ ବଳଦ ଅ ଅଛନ୍ତି ଟ୍ରାକ୍ଟର ବି ଅଛି ପାୱାର ଡିଲର ଆ ବଳଦ ରହିଛନ୍ତି ବାଦାମ ଚାଷ କରୁଛନ୍ତି।
ହେ ବାଦାମ ଚାଷ ହୁଏ କି?
ହୁଁ ବାଦାମ ବହୁତୁ। ବା ବାଦାମ ଧାନ ମାଣ୍ଡିଆ।
ଏଶା ଏଆ ନଈ ଅଛି କିଜାଣି
ନଈ ନାହିଁ ମଁ ଏରା କେନାଲ ନା।
ସେଟା କଣ ପାଳୁଆ ଜମି ସେଟା ବାଦାମ ଟା ପାଳୁଆ ଜମି ନହେଲେ ହବନି।
ଆ କେନାଲ ଏରିଆରେ କରୁଛନ୍ତି କିଏ ଯାଉଛି ଖାଲି ବସରେ ବଶି ଟିକେ ଦେଖିବା କଥା ଆଉ
ହଁଇସା
ଆମେ ଯେତେବେଳେ ଆଇନୁ ସେତେବେଳେ ବୁଣିଲେ। ଫେବୃଆରୀ ରେ ହେରା ଓପାଡି ସାରିଲେଣି ମାସେ ହେଲା। ବାଦାମ ଆ ମା ୟା ଧାନ ଏକା ଥରେ କାଟିଲେ
ହୁଁ।
ଏରା କେନାଲ ଚାରିଆଡେ କିଆତି ନଈ କୋଲାବ ନଦୀ କି ବନ୍ଧ ହେଇଛି ଏଟା ଚିରସ୍ରୋତା ନଦୀ ଟା ଆଉ ବଡ ଡ୍ୟାମ ସେଇ ନଈରୁ ପାଣି ଆସିକି ସବୁ କେନାଲ୍ ହେଇଚି, କେନାଲ୍ ରେ ପାଣି ଦଉଚି, ଚାଷ ଏମାନେ କରୁଚନ୍ତି ଆଉ।
ଉଁ, ହୁଁ,
ଆଉ ଗୋଟେ ବେଳେ ସରିବ ପରୀକ୍ଷା।
ବାରଟା।